ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ।
ହଁ ହାଲୋ।
ହଁ ଶୁଭ ସନ୍ଧ୍ୟା ସାଙ୍ଗ।
କରି କରି ଏବେ ହେଲା।
ହଁ ପା। ମୁଁ ବି କରୁଥିଲି ଏବେ କାଇଁ ହୋଉନଥୁଲା ମାନେ ରିସିଭ ହୋଉନଥୁଲା।
ହଁ ତ ସେମତି କଣ ପ୍ରୋବ୍ଲେମ ହଉଛି ତ ହଉନି ସେଇଟା। ମୁଁ ଏ ବସିଥିଲି। ତମେ? ମୁଁ କହିଲି ବସିଥିଲି। ତମେ?
ବସିଥିଲି ପା।
ହ୍ୟାଲୋ।
ହଁ। ଆଉ ହଁ ମୁଁ ବସିଛି। ଆ ତୁମ ଆଡେ ବର୍ଷା ପକୋଉଛି?
ନାଇଁ ନାଇଁ ବର୍ଷ ନାହିଁ।
ଓହୋ ଆଉ ଘରେ ସମସ୍ତେ କେମତି ଅଛନ୍ତି? ନା ବର୍ଷା କାଇଁ।
ଆଉ ଗରମ କେମିତି କଣ ଅଛି?
ହଁ ଗରମ୍ ପ୍ରବଳ।
ଆଛା ଆଉ ଖାଇବା ପିଇବା ସରିଲାଣି?
ହଁ।
ନାଇଁ ନାଇଁ ସରେନି ଏବେ ତ ଜମା ଆଠଟା ହେଇଛି।
ହଁ ମାନେ ସନ୍ଧ୍ୟାବେଳେ ତ ଜଳିଖିଆ ଖାଇଥିବ ନା।
ନାଇଁ ଆଜି କିଛି ଖାଇନି ତ ଏମତି ଖାଲି ଗୋଟେ ସପୁରି କଟା ହେଇଥିଲା ଘରେ ସେତିକି ଯା ଅଳ୍ପ ଟିକେ ଖାଇଥିଲି ଆଉ କିଛି ଖାଇନି।
ଓହୋ ତମ ଘର ଟା କୋଉଠି କହିଲ?
ଆମ ଘର ଯାଜପୁର।
ଆହଁ।
ତମର?
ଆମ ଘର ଚଣ୍ଡିଖୋଲ।
ଆଛା ଆଉ କଣ ଭଲ ଲାଗେ କରିବା ପାଇଁ?
ମାନେ କା ସେମିତି କିଛି ଭଲ ମାନେ ସବୁ ତ ଭଲ ଲାଗେ କଁ ସେମିତି ଅଛି ବୁଲାବୁଲି ଟିକେ କରିବା ପାଇଁ ଭଲ ଲାଗେ।
ତମକୁ?
ମତେ ସେମିତି କିଛି ସ୍ପେସିଆଲ ନାହିଁ ବାସ୍ ଏମ ତି ନର୍ମାଲ ଆଉ ଆଉ ରୋଷେଇ କରି ଆସେ?
ହଁ ସେମିତି ନର୍ମାଲି। ତମେ ଏଇନା କଣ କରୁଛ?
ମୁଁ ମାନେ କଣ ପାଠ ପଢା ବିଷୟରେ ପଚାରୁଛ ତ?
ହଁ ହଁ।
ମୋର ପଢ଼ାପଢ଼ି ସରିଗଲାଣି ଆକଚୁଲି ବି ଇ ଡି କମ୍ପ୍ଲିଟ୍ ହେଇସାରିଲାନି। ମୋର ଗ୍ରାଜୁଏସନ ସାରିକି ଆ ବି ଏଡ୍ କମ୍ପ୍ଲିଟି କରିଛି। ତମର?
ମୋର ଏଇଟା ପ୍ଲସ୍ ଥ୍ରୀ ଚାଲିଛି।
କୋଉ ୟର୍?
ସେକେଣ୍ଡ।
ଆଉ ଏବେ ତ ସବୁ ଫୋର୍ ତମର ଫୋର୍ ସେମିଷ୍ଟର ନା
ଆଜ୍ଞା।
ମୁଁ କହିଲି ଫୋର୍ଥ ନା ତମର ଏବେ?
ହଁ।
ଏବେ ତ ସବୁ କଣ କରିଦେଇଛି ଯେ ଖରା ଛୁଟି ଟା ପୁରା ପଳେଇଥିବ।
ପଳେଇଥିଲା ତମେ କୋଉ କଲେଜରେ ପଢୁଥୁଲ?
ମୁଁ ପଢ଼ୁଥିଲି ଯାଜପୁର ଟାଉନରେ।
ଏଇ ଯୋଉ କଁତ କି କଲେଜ ତ ସେଟା
ଏନ୍ସିରେ ହଁ ହଁ।
ବିରଜା ମନ୍ଦିର ଯାଇଛ କେବେ? ସେଇଠୁ ତମ ମାନେ ବିରଜା ମନ୍ଦିର ଟୁ ତମ ଘର କେତେ କିଲୋମିଟର?
ନା ଆମ ଘର ଯାଜପୁର ରୋଡ ହେଇଯାଉଚି ବିରଜା ତ ଯାଜପୁର ଟାଉନ୍ ରେ।
ଓହୋ।
ହଁ।
ମୁଁ ଆଜି ଯାଏଁ କନଫ୍ୟୁଜ୍ ହେଇଯାଉଛି ବିର ମାନେ ଯାଜପୁର ଗୋଟେ। ଯାଜପୁର ରୋଡ ଗୋଟେ ଟାଉନ ଗୋଟେ।
ନାଇଁ ନାଇଁ ଯାଜପୁର ରୋଡ ଯାଜପୁର ଟାଉନ ତ ସବୁ ଯାଜପୁରେ ହିଁ ଯାଉଚି ସେ ସେମିତି କିଛି ନାହିଁ କି ଅ ଯାଜପୁର ରୋଡ ଯାଜପୁର ଟାଉନ ଅଲଗା ସବୁ ଯାଜପୁର ରେ ଯାଉଛି ଆଉ।
ଯୋଉ ଯା ଯାଜପୁର ଟାଉନ ରେ ଆମ ଘର ଯାଜପୁର ରୋଡ ରେ
ନାଇଁ ତମ ଚାଣ୍ଡିଖୋଲ ଟା ବି ତ ଯାଜପୁର ରେ ଯାଉଛି ନା?
ହଁ ହଁ ଚଣ୍ଡୀଖୋଲ ଟା ଯାଜପୁରରେ ଯାଉଚି।
ଯାଜପୁର ରେ ସବୁ ଯାଉଛି କିନ୍ତୁ ଯା୍ରତା ଭିତରେ ଯାଜପୁର ରୋଡ କିଛି କହୁଛନ୍ତି। ଯାଜପୁର ଟାଉନ ରହୁଛି ତା ଭିତରେ ବହୁତ ଜିନିଷ ରହୁଛି ଆଉ।
ଆଉ କଁ ଖାଇବା ହେଇଛି?
ଉଁ ସନ୍ଧ୍ୟାବେଳେ ଖାଇଥିଲୁ ବାରମଜା ବରା ତରକାରୀ ହରିକା ଖାଇଥିଲୁ। ଆଉ ରାତିରେ ଖାଇନୁ ଲେଟ୍ ହବ ଆଉ।
ତମର କୋଉ ମାନେ ସବଜେକ୍ଟ କଣ ତମର?
ଏମଏଲ ଓଡ଼ିଆ।
ଆଉ। ସବୁ କୋଉ କଲେଜ୍ ରେ ପଢୁଛ?
ବାବା ଭଇରାଣନ୍ଦ ପା ଚଣ୍ଡିଖୋଲ ତ ସେଇ ଗୋଟିଏ କଲେଜ୍ ଆଉ କଣ।
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି ତମର କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ଘରେ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ବାପା ମା ଭାଇ ଅ ଦି ଭାଇ ଅଛନ୍ତି ମାନେ ବଡ ବାପା ଆମର ସବୁ ଜଏଣ୍ଟ ଫ୍ୟାମିଲି ତ ସବୁ ଏକା ସାଙ୍ଗରେ ଆଉ।
ଓହୋ ହ ହଁ ଆମର ବି ସେ ଜଏଣ୍ଟ ଫାମିଲି।
କିଏ କିଏ ସବୁ ଅଛନ୍ତି?
ସବୁ ବଡାଆପା ବଡମା
ସବୁଠୁ ମାନେ କଣ ଛୋଟ ପରିବାର ଯେମିତି କିି ଧର ବଡାଆପା ବଡ ମା ତାଙ୍କର ଜଣେ ପୁଅ ଆଉ ଆମର ଆମେ ଭାଇ ଭଉଣୀ ଦି ଜଣ ବାପା।
ନା ନା ଆମର ଟିକେ ବଡ ଫ୍ୟାମିଲି।
ଆଚ୍ଛା ଠିକ୍ ଅଛ ତ।
ମାନେ ସମସ୍ତେ ଆମେ ପୁରା ଏକାଠି ନାହୁଁ ଅଲଗା ରୋଷେଇ କିନ୍ତୁ ଏ କାଠି ସବୁ ସାଙ୍ଗ ହେଇକି ରହୁଛୁ।
ହ
ମାନେ ମୋ ଜେଜ ହରିକା ଛଅ ଭାଇ ତା ଙ୍କର ସବୁ ମାନେ ଅଛନ୍ତି ଆ ମାନେ ଆମର ଯେତିକି ଅଛନ୍ତି ଆମର ହଉଛନ୍ତି ବଡ ବାପା ଦି ଜଣ ବଡମା ଦି ଜଣ। ସଭା ବଡମା ଝିଅ ତାଙ୍କର ତିନିଟା ଝିଅ। ଗୋଟେ ପୁଅ ତାଙ୍କ ତଳେ ଯିଏ ବଡବାପା ବଡମା ତାଙ୍କର ଗୋଟେ ଝିଅ ଗୋଟେ ପୁଅ ତା ତଳେ ଆମେ ଆମର ଦି ଟା ଝିଅ ଆଉ।
ଆଛା ତମେ ବଡ?
ହଁ ମୁଁ ବଡ ମୋ ତଳେ ସାନ ଭଣ୍ଟେ ଆଉ।
ସେ ଏବେ କଣ କରୁଛନ୍ତି?
ସେ ନା ଟେନ୍ଥ ପଢୁଛି ତା ଦଶମ ଏଟା
ଆଚ୍ଛା ବୋର୍ଡ ଏଗଜାମ।
ହୁଁ।
ହଁ। ଏମତି କିଛି ଭଲ ମେମୋରି କୁହ। ମାନେ କି ଯୋଉଟା ଭଲ ଥିବ କିଛି ଗୋଟେ ସ୍ପେସିଆଲ ଥିବ।
ମାନେ କୋଉ ଟାଇମର ମାନେ ସ୍କୁଲ ଟାଇମ ର ନା ମାନେ କୋଉ ଟାଇମର?
ଯୋଉ ଟାଇମରେ ହେଲେ ବି ଯୋଉଟା ସବୁଠୁ ହଁ।
ଆଗେ ତମର କୁହ।
ସେମତି ତ ମୋର ହଷ୍ଟେଲ ଲାଇଫଟା ବହୁତ ଭଲ ଥିଲା ବହୁତ ମେମୋରେବଲ ସେଇଟା ହିଁ ଥିଲା। ତା ଭିତରେ ଯେମିତି କିି ସାଙ୍ଗସାଥି ଆମର ବୁ ମାନେ ଆମର ସେଠି ଆମର କଲେଜରେ ଫେରୁୱଲ ହଉ କି ୱେଲକମ ହଉ ବହୁତ ଧୁମଧାମ ରେ ହୁଏ ତ ସେଇ ଜିନିଷଟା ବହୁ ଭଲ ଲାଗେ ଆମର ସମସ୍ତେ ମାନେ କେହି ଏମତି ନୁହଁ କି ଆମେ ସି ଆମେ ସିନିୟର ମାନେ ଏମତି ସିନିୟରଟି ଦେଖ ଖେଇବୁ କି କଣ ସେମିତି କିଛି ଆମର ନଥାଏ ଆମର ସମସ୍ତେ ତ ମୋର ସବୁ ସେଇ ଭଳିଆ ମାନେ ସାଙ୍ଗସାଥି ହେଇକି ଜୁନିୟର ମାନେ ବି ସିନିୟରଙ୍କ ସହିତ ସାଙ୍ଗ ଭଳିଆ। ମାନେ ଏମତି ସେଇ ସବୁ କଥାବାର୍ତା ଚାଲେ ଆଉ। ସେଇ ଲାଇଫ ଟା ସ୍କୁଲ ଟାଇମର ଯେତିକି ଭଲ ହବ ସେତିକି ଖରାପ ପାଇକିନା ସ୍କୁଲ ଟାଇମ ର ସାଙ୍ଗ ଏବେ ଆଉ କେହି ଏତେ ଟର୍ଚ ରେ ନାହାନ୍ତି।
ଓହୋ। ତ ସେଇଟା ଆସ୍ତେ ଆସ୍ତେ ହେଇଯାଏ। ମାନେ ଆସ୍ତେ ଆସ୍ତେ ସବୁ
ହୁଁ ହଁ। ଏ ଅଛନ୍ତି ସେମିତି ଅହଁ ହୁଁ କୁହ
ହଁ ମୋର ମାନେ ବେଶୀ ସ୍କୁଲ ସାଙ୍ଗ ମୋଟେ ଅଧିକ। କାହିଁ କହିଲେ କାହିଁନାଁ ମୁଁ ଯେତବେଳେ ମୁଁ ମୋର ମାମୁ ଘରେ ରହିକି ପଢିଥିଲାେ ଟେନଥ ଯାଏ ତ ସବୁ ସାଙ୍ଗ ମୋ ମା ଘରେ ତାଙ୍କ ସହିତ ମୋର ଟିକେ ବହୁତ ଅଛି ମାନେ ରଚିତ ଏମାନଙ୍କ ସହିତ ଆଉ ସବୁଠୁ ମେମୋରେବୁଲ୍ ହଉଛି ମୋର ସ୍କୁଲ ଟାଇମ ମାନେ ସାଙ୍ଗମାନେ ସମସ୍ତେ ଯୋଉ ସ୍କୁଲ ଯେତେବେଳେ ହାଇ ସ୍କୁଲରେ ପଢିଲୁ ସେତେବେଳେ ଟିକେ ଆହୁରି ଟିକେ ଅଧିକ ମେମୋରେବୁଲ ହେଇଗଲା। ଆ ମାନେ ସବୁ ଯୋଉ ଆ ଆମର ଯୋଉ ଥାଏ ଏଇଟା ସମସ୍ତେ ଥିବ ଯୋଉ କ୍ଲାସ ମଝିରେ ଟିଫିନ ଶେଷ କରିଦବା ତାପରେ ଯେତେବେଳେ ରିସେସ ଟାଇମ ହବ ଯାଇକି ନା ମିଡମିଲ୍ ଖାଇବା।
ହୁଁ।
ଏଇଟା ଥାଏ ତାପରେ ଏବେ ତ ସିନା ସମସ୍ତେ ଜେଏ ଯାହା ଇଏ ରେ ରହୁଛନ୍ତି କିନ୍ତୁ ବର୍ଷକୁୁ ଥରେ ନିୟରେ ହୋଉ ଆମର ଗୋଟେ ଭୋଜି ହୁଏ ସେଇ ଟାଇମ ଟା ବହୁତ ହି ବଢିଆ ଲାଗେ ମେମୋରେଏବୁଲ ଲାଗେ। ଭଲ ଲାଗେ ସମସ୍ତ ସାଙ୍ଗ ମାନେ ମିଶାମଶି କରୁ ଆଉ ଏବେ ଯେଉଁ ରିସେଣ୍ଟ ଗଲା ରଜ ହଉ କି ମାନେ ଏନିଥିଙ୍ଗ ମାନେ ଫେଷ୍ଟିଭାଲ ହଉ ସବୁ ଭେଟ ଭାଟ ହଉ ଟିକେ ସାଙ୍ଗ ହେଇକିନା ବୁଲାବୁଲି କରୁ ଭଲ ଲାଗେ ସେଇଥିପାଇଁ। ଆଉ କଲେଜବେଳେ ଏତେ ସାଙ୍ଗ ମାନେ ବହୁତ ହେଇନାହାନ୍ତି ଯେତିକି ବି ହେଇଛନ୍ତି ଅଛନ୍ତି ବହୁତ ଭଲ।
ହୁଁ ନାଇଁ ସେମିତି ନୁହଁ ମାନେ ଏମିତି କି ରେଗୁଲାର ବେସିସ ରେ ତମ ସହିତ ମାନେ ସବୁଦିନ କଥା ବାର୍ତା ବେଳେ ଆଉ ମାନେ ଇ
ହଁ ସବୁଦିନ କଥା ହେବା ପାଇଁ ମୋର ତ ଦି ଜଣ ଅଛନ୍ତି ମାନେ ଦି ଜଣ ସାଙ୍ଗ। ହ ସମି
ହଁ ରାତିରେ କଣ ଖାଇବା ହେଇଛି?
ରାତିରେ ମୁଁ ଅଛି ମାଉସୀଙ୍କ ଘରେ କଣ କରିଛନ୍ତି ମାଉସୀ କେଜାଣି ଜାଣିନି। ଆ ମତେ ଦି ତି ମାନେ ଦି ଦିନ ହେଲାଣି ମୁଁ କାରିଆ ଆପରେ କଥା ହେଇ ପାରୁନି।
ମୁଁ କହିଲି କଣ ଖାଉଛ ସରି କଣ କହିଲି ଗୋଟେ କଣ ଖାଇବା ପାଇଁ ଭଲ ଲାଗେ?
ମାନେ କଣ ଭେ ଭେଜ ରେ ନା ନନ ଭେଜ ରେ?
ଦିଟା ଆଙ୍ଗରେ
ଆ ଭେଜରେ ମସରୁମ ପନିର ମାନେ ଭେଜ ର ଦେଲେ ସବୁ ଭଲ ଲାଗେ କିନ୍ତୁ ଟିକେ ଭଲ ହେଇଥିବା ଦରକାର। ତରକାରୀ ଟେଷ୍ଟ ହେଇଥିବ ଦରକାର। ଆଉ କଣ ନନଭେଜ ରେ ସବୁ। ସେମିତି କିଛି ନାହିଁ ମାନେ ପସନ୍ଦରେ ନା ନନ ଭେଜ ରେ କିଛି ନଥାଏ ଭେଜ ରେ ପଛେ ଭେଜ ରେ ପଛେ ମାନେ କୋଉ ଭେଜିଟେବୁଲ ନାହିଁ ଯାହା ଭଲ ଲାଗେନି କି କଣ ନନ ଭେଜ ରେ ସେମିତି କିଛି ନାହିଁ।
ତଥାପି ବି ତ କୋଉଟେ ବି ତ ଅଧିକ ଟିକେ ଭଲ ଲାଗୁଥିବ କି ନାଇଁ।
ସବୁଠୁ ଅଧିକ ସେମିତି ସବୁଠୁ ଅଧିକ କିଛି ନାହିଁ ବାସ୍ ମାଛ ଟା ଟିକେ କମ ଭଲ ଲାଗେ ନହେଲେ ନାଇଁ ଆଉ ସବୁ ଭଲ ଲାଗେ ମୁଁ ଟିକେ ଆଇଁସା ପାଟି ସେଇଥି ହେ ହେ ତମକୁ?
ନା ମତେ ସେ ଭେ ନନଭେଜ ରେ କେବଳ ଚିକେନ ଭଲ ଲାଗେ ଆଉ ତା ଛଡ଼ା ମୁଁ ମଟନ୍ ଖାଏନି। ଆ ବୁ ଭେଜ ରେ ନାଇଁ ମାଛ ଭାତ ଖାଏ ଯେ ଏଗୁଡା ଏତେ ପସନ୍ଦ ନୁହଁ।
ବିିରିୟାନୀ ଫିରିୟାନ ତ ଖାଉଥିବେ?
ହଁ ଚିକେନ୍
ଓହୋ ହଉ ବିରିୟାନୀ ତ ସମସ୍ତଙ୍କର ଫେବରାଇଟ
ହଁ।
ବିରିୟାନୀ କେବେ ଘରେ ତିଆରି କରିଛ ତ?